ହ୍ୟାଲୋ।
ହ୍ୟାଲୋ।
କଣ କରୁଥିଲ?
ଏଠି ଇଏ ଖେଳିକି ଆସିଲି ତ ଆଉ।
ବର୍ଷା ହଉନି କି ତମ ଆଡେ?
ହଁ ଏମିତି ଝିପି ଝିପି ବର୍ଷା ହଉଛି ଆଉ।
କଣ କହିଲେ ଶୁଭା ଯାଉନି
ନାଁ ମ ଏ ବର୍ଷା ପାଗଟା ତ ଫୁଟବଲ ଖେଳୁଛି ଏବେ ଆଉ।
ହଁ ଫୁଟବଲ ଖେଲୁଚ ପଡ଼ି ଉଠିକି ଖେଳୁଥିବ ଆଉ।
ହଁ, ଆପଣ କଣ କରୁଛନ୍ତି?
ଆମର ଏଇଠି ରୋଷେଇ ଚାଲିଛି ତ ଆଉ।
ଉଁ ହୁଁ ଆଉ କଣ ଖାଇଥିଲେ କଣ?
ହୁଁ ଖାଇଥିଲୁ ଜଳଖିଆ।
ହଁ।
ଆଉ ତମେ କଣ ଖାଇକି ଆସିଥିଲ ନା କଣ ଖେଳିକି?
ନାଁ ଖେଳିକି ଏଇ ଆସିକି ଧୋଇ ଧେଇକି ବସିଛି ଖାଇନି କିଛି ଖାଇବୁ ଆଉ।
ଆଚ୍ଛା, ଆଉ ଘରେ ସବୁ କଣ କରୁଛନ୍ତି?
ହୁଁ ଘରେ ଏବେ ତ ସନ୍ଧ୍ୟା ଟାଇମ ଏହିକା। ପୂଜାପୂଜି ସାରିକି ସବୁା ସବୁ ଏଇକା ବସ ଚାହା ଫା କରୁଛନ୍ତି ଆଉ। ଆପଣଙ୍କ ଘରେ କଣ କରୁଛନ୍ତି?
ଆମର ଏଠି ସମସ୍ତେ ଅଛନ୍ତି ବର୍ଷା ତ ପକଉଛି ଯେ କିଏ କୁଆଡେ ଯାଇ ପାରୁନାହାନ୍ତି ବାାହା
ହୁଁ।
ଆଜି ସକାଳୁ ପକଉନଥିଲା ଦ୍ବିପହରେ ଏକ ପଟିଆ ପକଉଛି।
ଓହୋ।
ଆଉ ଆପଣ କଣ ଗେମ ଫେମ କଣ ପସନ୍ଦ?
ଗେମ ମୋତେ ଫ୍ରି ଫେୟାର ପସନ୍ଦ।
ଖେଳୁଛନ୍ତି କି?
ହଁ ଏବେ ଏମିତି ମାନେ ଦିନକୁ ଥରେ, ଦି ଥର ଖେଳୁଛି ଆଉ।
ମୋର ସତସ୍ତରି।
ସତସ୍ତରୀ ଏମ ଅଧିକ ଖେଳୁଛ ତାହେଲେ ଟିକେ ଆଉ।
ନା ଆଗରୁ ଖେଳୁଥିଲି ଏବେ ଆଉ ଆଗରୁ ପୁରା ଦିନ ରାତି ଚବିଶି ଘଣ୍ଟା ଖେଳୁଥିଲି। ଆଉ ଯୋଉ ଗେମ ସବୁ ଚେଞ୍ଜ ହେଇଗଲା। ତାପ କାଁ ଫାଁ ଖେଳୁଛୁ ଆଉ ରାତି ବେଳା ଖାଲି ଖେଳଛୁ ଆଉ। ଏଇ ଖାଇପିଇ ସାରିକି ଏଗାରଟା ବେଳକୁ ଆଉ ଦଶଟା, ଏଗାରଟା ବେଳକୁ।
ଆମର ସେମିତି ନାହିଁ, ଆଗରୁ ଆମେ ବି ଖେଳିୁଥିଲୁ ଏମିତି ଅଧିକ ଏବେ ଆଉ ଖେଳିବାକୁ ଯାଉନୁ। କରିକି ଛାଡି ଦେଇେଇଛି।
ଓହୋ।
ଅଛି ଗେମ ତା, ବାଟରେ କେତେବେଳେ ମନ ପଡିଗଲେ ତ ଖେଳା ହଉଛି ଟିକେ ନହଲେ ନାହିଁ।
ଉଁ ହୁଁ। ଏବେ ସବୁ ନୂଆ ଗୁରା ଆଇଚୁ ହେରି ମାନେ କଣ କହିଲ ଖେଳିବାକୁ ଟୋଟାଲି ଇଛା ହଉନି।
ହୁଁ ଆଜି ଗୋଟେ ପୁଣି ନୂଆ ଗନ୍ ଟେ ବାହାର କରିଛି ଅଗର ଏଭୋ ଦେଇ ଦେଇଛି ଆପଣ ପଇସା ଖର୍ଚ୍ଚ କରନ୍ତି
ହଁ ସେମିତି ଆଗରୁ କରିଥିଲି
ଟପଅପ୍ ନିଶା ଗୋଟେ ଆଉ ଆଗରୁ ମାନେ ଆଗ ଆଗରୁ ଏଥିରେ ମନି ସ୍ପେଣ୍ଡ କରିବା ମାନେ ଯାହା ଟିକେ ଭଲ ଲାଗୁଥିଲା ଏବେ ପଇସା ଖର୍ଚ୍ଚ କଲେ ବାଧୁଛି ହେ ଭଲ
ହଁ ଏବେ ବାଧୁଛି ବହୁତ ବାଧୁଛି ମାନେ ଗୋଟେ ତିରିଶ ଟଙ୍କିଆ ମାରିବାକୁ ବି ବାଧୁଛି
ହୁଁ
ଆଗରୁ ଖାଲି ଶହେ ଷାଠିଏ ଆଠଶହ ଏମିତି ମାରୁଥିଲି ଏବେ ତିରିଶି ଟଙ୍କା ମାରିବା କୁ ବାଧୁଛି
ହୁଁ ଆଗରୁ ମାନେ ମେମ୍ବରସିପ ନେଇଯିବ ବି ମାନେ ସେଇଥିରେ କଣ ଟେ ବ୍ୟାଗ ପ୍ୟାକ ଟେ କଣ ଟେ ଛୋଟ ମୋଟ ଗନ୍ ଟେ କି ଡ୍ରେସ ପ୍ୟାଣ୍ଟ ଉଠିଗଲା କେତେ ଖୁସି ସେ ସାଙ୍ଗ ମାନଙ୍କୁ କହିବୁ ଏଇ ମୋର ଉଠି ଗଲାରେ
ହୁଁଁ
ତାହେଲେ ଟିକେ ଖୁସି ଲାଗୁଥିଲା ନା ନାଇ କାହିଁ କାହିଁ
ବହୁତ ଯେତେବେଳେ ଏମ ପି ଫଟି ବାହାରିଥିଲା ସେତେବେଳେ ଏମ ପି ଫଟି ଉଠେଇକି ଏବେ ମ୍ୟାକ୍ସ କରି ରଖିଛି ଏବେ ଦେଖିଲା ବେଳକୁ ପିଲାଙ୍କର ମାନେ ଉଠି ଯାଉଛି କୋଡିଏ ତିରିଶ ଟା ଡାଇମଣ୍ଡ ଡାଇମଣ୍ଡ ରେ ଇଏ ଉଠି ଯାଉଛି
ହୁଁ
ସେଇଗୁଡା ବହୁତ ବାଧୁଛି ଏତେ ଇଏ କରିକି ତାପରେ ସିଂହାସନ ଏମୋଟ ଗୋଟେ ଉଠା ହେଇଥିଲା ବହୁତ ପଇସା ଖର୍ଚ୍ଚ କରିକି ଏବେ ଦେଖିଲା ବେଳକୁ ସେଗୁରା ପଳେଇ ଆଉଛି ପୁରା ମାନେ ହଜାର ଡାଇମନ ଭିତରେ ଉଠି ଯାଉଛି
ହୁଁ ହୁଁ ରୋଜ ଇମୋଟ ତ ସେ ଦେଲାଣି ପାଞ୍ଚ ଥର ଦେଇ ଦେଲାଣି
ହଁ ଆାଇ ଗହ ହେଇକା ଏତେ ଥର ଦେଇକି ଲାଭ ହିଁ କିଛି ନାହିଁ ଗହ ଗୁରା ବହୁତ ଥର ଦେଇ ଦଉଛି
ତମ କେତେ ସିଜିିନୁ ରୁ ଖେଳୁଛ
ମୋର ସିଜିନ୍ ଏଇଟ୍ ହେଲାଣି ବା
ଆଛା ମର ଏଗାର ରୁ ଖେଳିଥିଲି
ହୁଁ
ଆଉ କଣ କିଏ କିଏ ଯାଇଥିଲେ ଖେଳିବାକୁ ସବୁ କଣ କହିଲେ
କରିସାରିଲଣି
ଆଇଡି ମୋର ରସିକ୍ସ ୟାର ହେଇଛି
ଓହୋ
ତମର
ମୋର ଏଇଟ ଇୟର୍ସ ଏଇଟ ଇୟର୍ସ ରୁ ଆରମ୍ଭ ଏଇଟ୍
ଆଚ୍ଛା ମୋର ସିକ୍ସ ୟାର ହେଇଛି ସବୁ ତ ହ ଦି ବର୍ଷ ଆଗୁଆ କରିଛନ୍ତି ଆଉ ଲକଡାଉନ କାଇଟ୍ସ୍ ଆଉ
ହ
ଲକଡ଼ାଉନ ଟାଇମ ରେ ଆରମ୍ଭ କରିଥିଲେ ବଧେ
ନା ନା ତା ପୂର୍ବରୁ
ପୂର୍ବରୁ
ହୁଁ
ସେତେବେଳେ ଗୋଟେ ଅଲଗା ସେମିତି ଯଦି ରିଟର୍ଣ କରିଦିଅନ୍ତା
ହଁ, ସେତେବେଳେ ଆଗରୁ ବା ବାପାଙ୍କ ଫୋନ ରେ ଖେଳୁଥୁବୁ ସବୁ ଆଉ, ଖେଳି ଖେଳି ଖେଳି ଖେଳି ତାପରେ ମୋ ଫୋନ ଆଇଲା ତାପରେ ଆଇଁଲି ଏଠି
ସବୁ ଛୁଇ ପଡିଲା ପରେ ମୋବାଇଲ ଟା ଲୁଚେଇକି ଆଣିବୁ ଖେଳିବୁ ରାତି
ଫୁଣି ସାଉଣ୍ଡ କମେଇଛି।
ହୁଁ। ତାଙ୍କର ମାନେ ପିଲାବେଳେ ଯଦି କିଏ କଉଠି ଖେଳୁଥିବ, ଯାଉଥିବ, ଦେଖିବାକୁ କତୁ ଯାହାରି।
ଏବେ ତ ପିଲା କ୍ରିକେଟ୍ ଖେଳିବାକୁ ବି ଆସୁନାହାନ୍ତି, ଆଗରୁ କେ କେତେ ଖେଳିବାକୁ ଆସିଲେ, ଏବେ ପିଲା କ୍ରିକେଟ ଖେଳିବା କୁ ଆସୁନାହାନ୍ତି। ମାନେ ଆମେ ସେତେବେଳେ ଯେବେଳେ ଖେଳୁଥିଲୁ, ଆଜିକାଲିକା ପିଲା ସେମାନେ ମାନେ କଣ କହିଲ ଫ୍ରି ଫାୟାର ବେଶୀ ଖେଳୁଛନ୍ତି। ଆଉ ଯୋଉରା ଆଗରୁ ଯୋଉମାନେ ଖେଳନ୍ତି ସେମାନେ ଆଉ କି ଇଚ୍ଛା ହଉନାହାନ୍ତି ଖେଳିବାକୁ।
ହୁଁ, ଏ ନୁହଁ ନୁହ ଯୋଉରା ଏପଟେ ।
ହଁ ନୂଆ ନୂଆ ଫୋନ୍ ପାଉଛନ୍ତି, ନୂଆ ନୂଆ ଖେଳୁଛନ୍ତି ସବୁ।
ହୁଁ। ଖୁସି ଲାଗୁଛି ତାଙ୍କ ମାନଙ୍କୁ। ଆଜି କଲେଜ୍ ଯାଇଥିଲେ, କ୍ଲାସ୍ କଲେ ନା ନାହିଁ?
ହଁ କଲେଜ୍ ଯାଇଥିଲି, ଇଏ ଏକ୍ଜାମ୍ ଥିଲା ତ ଟି ଯାଇଥିଲୁ ଗୋଟେ ଆଉ।
କଣ ଏକ୍ଜାମ ଚାଲିଛି ତମର?
ନାଇଁ ଏଇ ଟେଷ୍ଟ ଗୋଟେ ଥିଲା ତ କଲେଜ୍ ରେ।
ଆଚ୍ଛା।
ଆପଣ କଣ କରୁଛନ୍ତି?
ଆମର କିଛି ନାହିଁ ବର୍ଷା ପକାଉଛି ଦିନରେ ଆଗ ଘରେ ଥିଲି ଉଁ ମାର୍କେଟ୍ ଆଡୁ ଆସିକି ଏଠି
ପଢ଼ା ପଢି ଏନେ କରୁଛନା ନା ଜବ୍ କରୁଛ?
ନା ନା ମୁଁ ପଢାପଢି କରୁଛି ପା, ତମଠୁ ବର୍ଷେ ସାନ କହିଥିଲି।
ଓଃ।
ଏଇ ଗ୍ରାଜୁଏଷନ୍ ଫାଷ୍ଟ୍ ଇୟର ଗୋଟେ ସେମିଷ୍ଟାର ଦେଇଚ ତ?
ଏଇ ଭିତରେ ହେଇଥିବ, ଆର ମାସ ଭିତରେ ଆଉ?
ନାଇଁ ନାଇଁ, ଏକ୍ଜାମ୍ ଆମର ହେଲାଣି କେବେଠୁ।
ନା ନା, ଆଉ ଯୋଉ ସେକଣ୍ଡ୍ ସେମିଷ୍ଟାର୍ ଟା।
ହଁ ଆର ମାସ ଭିତରେ ମାନେ ଡେଟ ଆମର ରିଭିଲ୍ କରିନାହାନ୍ତି, କହିବେ ଆଉ।
ତାହେଲେ ଆମର ଅଛି ପା ଏଇ କୋଡିଏ ତାରିଖରେ ଆମର ଷ୍ଟାଟ୍, ନଅ ତାରିଖରେ ଇଣ୍ଟରନାଲ୍ କୋଡିଏ ତିଖରେ ସେମିଷ୍ଟାର୍।
ଫିଫ୍ଥ ସେମିଷ୍ଟର?
ହୁଁ।
ଆମର ଏଇଠି, ହୁଁ ଆମ କଲେଜରେ ମାନେ ବହୁତ ଲେଟରେ ହଉଛି। ଏବେ ମାନେ ଆପଣଙ୍କ ଇୟର ପିଲା ମାନଙ୍କର ଫୋର୍ଥ ସେମିଷ୍ଟାର ହେଇନି?
ଓହୋ।
ଆମ କଲେଜରେ ମାନେ ଆଜି ଇଣ୍ଟରନାଲ ସଇଲା ପିଲାଙ୍କର।
ହୁଁ ହୁଁ।
ଫୋର୍ଥ ସେମିଷ୍ଟାର ହବ ତାପରେ ପୁଣି ଆହୁରି ଯାହାଲେ ତିନି ଚାରି ମାସେ କି ଦି ମାସେ ଲାଗିବ। ଏଇ ସେମିଷ୍ଟାର ଆମର ବି ହେଲାଣି ଏତେ ଦିନି ମାନେ ଗୋଟେ ସେମିଷ୍ଟାର ସବୁ ତକ କରିଛନ୍ତି।
କି ଲଗାତାର ତାର ସାଥ୍ ଦେବେ। ସେକେଣ୍ଡ ଥାର୍ଡ ଟା ଲଗାତାର ସରିଯିବ, ଦେଖିବେ ମାସେ ଭି ମାସେ ଦେଢ ମାସ ଭିତରେ ସରିଯିବ। ମାନେ ମାସେ ଦେଢ ମାସେ ଗ୍ୟାପ ରହିବ, ସେକଣ୍ଡ ସେମିଷ୍ଟାର, ଥାଡ୍ ସେମିଷ୍ଟାର ଆଉ।
ପଢିବା ଟାଇମ୍
ହୁଁ।
ବସ୍ତି ପାଠ ସେମିତି କିଛି ବି ଖା ପଢିବାର ବେଶି ନାହିଁ ଯେ ଟିକେ ବି ମାନେ ଟିକେ ଦେଖିଦବ ଭଲ କରିଦେଇକି। ସେ ବିଷୟରେ ଦେସକ୍ରଆଇନକରି ଲଖିଦେଲେ ଆରାମ୍ ସେ ପାସ୍।
ହଁ।
ହାଲୋ। ହାଲୋ।
ହଁ। ହାଲୋ।
ହଁ କୁହନ୍ତୁ।
ସନ୍ଧ୍ୟାବେଳେ କୁଆଡେ ଯିବେନି ବୁଲାବୁଲି କରିବାକୁ।
ହେ ଟିକେ ଯିବାର ଥିଲା।
ଖରେ।
ଏ ଭାଇ ଜଣେ ଭାଇ ଜଣେ ଆସିଛନ୍ତି ଏଠିକି।
ହୁଁ।
ଆମ ପାଖରେ ଏଇଠି ଅଛନ୍ତି କହୁଥିଲେ ପାର୍କ ଟିକେ ଯାଇଥାନ୍ତନ୍ତି ବର୍ଷା ତ ଛାଡୁନି ପାର୍କ କଣ ଯିବି। ଆପଣ କଣ ବୁଲାବୁଲି କରି ଗଲେଣି ଏବେ।
ନାଁ ମୁଁ ଦଇନି ମ ଘରେ।
ହୁଁ ଆଛା ଏଇ ଯୋଉ ଆପଣଙ୍କ ସେଠି ରାମ ମନ୍ଦିର ନାହିଁ ଭୁବନେଶ୍ଵରରେ।
ହୁଁ ହୁଁ
କେମିତି କଣ? ଭଲ ଲାଗେ ଦେଖିବାକୁ। ହୁଁ
କଣ କହିଲେ।
ମୁଁ କହିଲି ଆପଣଙ୍କ ଯୋଉ ଭୁବନେଶ୍ୱର ରାମ ମନ୍ଦିର ଅଛି।
ହଁ
ସେଇଟା କେମିତି ମାନେ ମୁଁ ଯାଇନି ତ କେତେବଳେ ମାନେ କେମିତି କଣ ଜାଗା ଟା
ହଁ ସେଠି ସେମିତି ମନ୍ଦିର ଯେନିତି ସବୁ ସେନି ସବୁ ମନ୍ଦିର। ସେମିତି ପୁରୀ ମନ୍ଦିର ପୁରୀ ମନ୍ଦିର ଭଳିଆ ତ ନୁହଁ। ଏମତି ଶିବ ମନ୍ଦିର ଘରିକ ଜମତି ସବୁ। ସେ ସବୁ ମନ୍ଦିର ଭଳିଆ ଗୋଟେ ଆଉ କିନ୍ତୁ ଭୁବନେଶ୍ୱରରେ ରାମ ମନ୍ଦିର ଟା ପସନ୍ଦ।
ଆଉ ହୁଁ କାଇ ହଉଉ ହଉ ଭାଇ ମୁଁ କାଲି ଲଗେଇବି ମୋର ଟିକେ କାମ ଅଛି ମୁଁ ରଖୁଛି ତାହେଲେ।
ଆଜ୍ଞା
ଜଗରନାଥ